ହ୍ୟାଲୋ କଣ କରୁଛ?
ଦିଦି ନମସ୍କାର।
ନମସ୍କାର, ଭଏସ୍ ଠିକ୍ ଲାଗିଲା।
ଦିଦି ନମସ୍କାର, ହଁ- ହଁ ଠିକ ଅଛି।
ମୋର ନେଟ ଠିକ ଅଛି, ସୁପ୍ରଭାତ ପ୍ରଭାତ ପ୍ରଭାତ, ରୋଷେଇ ବସେଇଚି ଲୋ। ରୋଷେଇ ବସେଇଚି। ରୋଷେଇ ବସେଇଚି ଭା ତ ବସେଇଚି, ତାପରେ ଦେଖିବା ଆଉ ଗୋଟେ ଆଉ କଣ କରବା ଭା ତ ହେଇସାରୁ ଆଗ କିନା। ତୁ କଣ କରୁଛୁ? ହ
ମୁଁ ଦିଦି ଏବେ ଗାଧେଇ କି ଆଇଲି, ଡ୍ରେସ୍ ପିନ୍ଧ ବାହାରିବି ବୋଲି ଟିକେ ସୁଖଉଛି।
ହଁ ଓ କାଲି ମ
ତେ ଟିକେ ଦଶ ହଁ।
ହଁ, ମୋର ତ ନେଟୱାର୍କ ପାଉନି ବି ଆଡେ ବର୍ଷା ହେଲେ, ଆଉ ମୁଁ କୁଆଡୁକୁ ଫୋନ କରିବି।
ହଁ, ପରା।
ହୁଁ। ଟିକେ ବର୍ଷା ହେଲା ବୋଲି ନେଟୱାର୍କ ପାଉନାହିଁ ଜମା।
ହୁଁ।
ଏବେ ଶୁଭୁଛି ନା ଜାର ଜାର କରୁଛି।
ହଁ ଏଲା ଦିଦି କାଲିକି ଯାଇ ବର୍ଷା ଅଛି ଆଉ।
ହଁ। କାଲି କଣ ମୁଁ ଦେଖୁଥିଲି ସୁହଳ ଯାକ ଅଛି ବୋଲିକିନା ଆହୁରି।
ଆହୁରି ବଢିଛି।
ଉଁ ହୁଁ।
ହେ ବର୍ଷା ହେଇ ହେଇ କା ଦିନ ଯିବ।
ବିଜାରେ ହେଇଗଲାଣି ସେ ଖରା ଯେ ଯେତେବେଳେ ହଉଥିଲା ସେତେବେଳେ ଦେଖୁଥିଲୁ ଯେ ବର୍ଷା କେବେ ହବ ବର୍ଷା ବର୍ଷା ହେଇଗଲା ଯେ ଟେନସନ ବିଜାରିଆ ଅମର ତ ତ ହେ କାନ୍ଥ ଭାଙ୍ଗିବ ଭାଙ୍ଗିବ ହେଇକି ସେପଟ ଖୋଜୁ ନାଇଁ କି ଆମର ଉଁ ହୁ।
କଣ? ହୁଁ କଣ ଦିଦି ସେପଟେ କହିଲ?
ଆମର ଏପଟ କାନ୍ଥ ଯୋଉ ଏପଟ କାନ୍ଥ ଯୋଉ ତଳକୁ ହେଇକି ନଥିଲା ଆମର।
ହଁ।
ସେଇଟା ତ ପାଣି ଏପଟ ସାଇଟ ଆଡୁ ପଶି ପଶି ସେଇଟା ହୁଁ, ଇଏ ଉଣ୍ଡିକିନା ଆହୁରି ଅଛି। ଏବେ ପଡବ ପଛ ପଡବ ହେଇକି ଅଛି। ହଁ ସେଟା ଗୋଟେ ବିଯାରିଆ। ହଁ ଚବିଶ ଘଣ୍ଟା ତ ବର୍ଷା ହଉଚି ଆଉ।
ହୁଁ।
କଣ ଖାଇଛୁ ସକାଳୁ? ବର୍ଷା ଦିନ ବସିବୁ ଶିଖିବୁ ଉଁ ହୁଁ। କାଇଁ ସେ ବେଟା ମତେ ଫୋନ କରିନେଇଁ ତ?
ସିଏ କଥା ବି ନୟ କହୁଛି ସେଠି ସେଠି ଫେରେ ଭଲ ଲାଗୁନି।
ଉଁ ହୁଁ ହୁଁ।
ନ ଲାଗିଲେ ନାଇଁ।
ହ
କମ ବାଧ୍ୟ ଏତେ ବାଧ୍ୟ ମୁଁ ଏତେ କରିପାରିବି ନାହିଁ ତ ଯେତିକି କରୁଛି
ମୋର ମନ ଥିଲା ବେଳେ ସିଏ ଫୋନ ଉଠେଇଲା ନାଇଁ। ସେଦିନ ମୁଇଁ କହିଲି ଆର୍ ଥରେ କେତେ କାଳେ କରିବ ବୋଲିକିନା କହିଲି ଯେମତି ହଁ ହଉ
ଏମିତିରେ ତ ଦିଦି ଶୁଣ ଏମିତିରେ ତ କଥା ହଉଛୁ। ତ କଥା ହଉଛୁ ସେମତି
ହୁଁ, ସେମିତି ରେ ଟି କଥା ହବ ସେନେ।
ଲୋକ କେତେ ଜଣେ ତେଇଶ ହଜାର ପାଇଛି ଜାଣିଛ ନା।
କେତେ କେଏ ନଡା ସିଏ।
ଏ ଆମର ରହେଗା ଚିହ୍ନିଲି ମୁଁ କିନ୍ତୁ ତାଙ୍କୁ।
ତେଇଶ ତେଇଶି ହଜାର।
ଆଉ ତ ମତେ ଲୋଭ ପୋଷିଲେ ମୋ ଭାଇ ଭଉଣୀ ମାନେ କି ମୋ ନିଜ ଲୋକ କିଏ ପାଆନ୍ତୁ ବୋଲି।
ହୁଁ ସେ କେବେଠାରୁ ଚଲଉଛି?
ସେମାନେ ଷ୍ଟାର୍ଟିଂ ଠାରୁ ଚଲଉଥିବେ ଷ୍ଟାର୍ଟିଂ କେତେ ଦିନ ଆଗରୁ ତାପରେ କଣ କି ସେମାନେ ଧଡ ଧଡ କରିଦଉଥିବେ ନେଟୱର୍କ ଆଉ ତୁ ଭଲସେ କଥା ହେଉଥିଲେ ବୋଲେ ଆଉ କଣ ପ୍ରୋବ୍ଲେମ କିଛି ନାହିଁ।
ହୁଁ ହୁଁ।
ଆମର ବି ଆମେ ଯେତିକି ସ୍ପେସ ଦଉଛୁ ସେଟା କଟୁଥିବ ନା।
ଯା ହଉ। ହଁ, ମ ପାଶହ ଆସୁ ତୁମ ଉଫୁଲା ପଇସା।
ହଁ ହଁ, ପରା ତମର କେତେ ଦେଖେଇଛି ପ୍ରୋସେସିଂ ରେ?
କେ ଜାଣେ ମୁଁ ଆଉ କଥା ହେଇଛି କି।
ନାଇଁ ଯେ ଯେତିକି ଦେଖିଥିବ ସେତିକି ହିଁ ଆଇିବ। ତାପରେ ସେକେଣ୍ଡ ଥର ଆଉ ଥରେ ଛାଡ଼ିବି ଆଇିବ। ଥାର୍ଡ ଥର ଆଉଥିରେ ଛାଡି ବି ଆଇବ।
ଓ ହୋ।
ତିନି ଚାରି ତିନି ଚାରି ଥର ଏମିତି ହବ ସେତିକି ରେ ତମର କ୍ଲିୟର ହବ।
ଉୁଁ ହୁଁ। ହ ହଉ ଏଇଟା ସରିଯାଉ ମୋର ଖାଲି କଲ ସରିଯାଉ କଲ ସରିଲା ପରେ କଣ ହବ କି?
କଲ ସରିଲା ପରେ ଆଉ କେତେ ଅଛି କେତେ ବହୁତ ଅଛି କିନ୍ତୁ ତମେ ସବୁ ପାଇବନି ବନ୍ଦ ହେଇଯିବ ସେଟା ଆଉ।
ହୁଁ ବନ୍ଦ କେବେ ହବ କି?
ହଁ କଣ?
ବନ୍ଦ କେବେ ହଉଛି?
ଏବେ ହେଇଯିବ ଆର୍ କେତେ ଦିନ ଭିତରେ। କଣ ଖାଉଛ?
ଏ କାଲି ରାତିରେ ଚାଉମିିନ ବନେଇଥିଲୁ ମମିର ଭାଗ ଅଛି ଯେ ମୁଁ ମମିର ଭାଗ ଖାଇଦଉଛି।
ଗରମ କଲ?
ଗରମ କରିକିନା ଥଣ୍ଡାର ଭଲ ଲାଗବ କି ବର୍ଷା ହେଇଚି ଆଉ।
ହୁଁ।
କାଲି ରାତିରେ ମୁଁ ବନେଇଥିଲୁ ଭାତ ରୋଷେଇ କରିବାକୁ ଅଳସୁଆ ହେଲୁ ହୁଁ ଭାତ ଯୁଡେ ଯୁଡେ ଭାତ ଯୁଡେ ଯୁଡେ ହବ ଆରେ କଣ ଭାତ ରୋଷେଇ କରିଆ ବୋଲି କିିନା ଚାଉମିନ ପକେଇଦେଇ ନେଇଗଲୁ ଆମେ ହନି ମୁଇ ନାଦି ଦେଲୁ ତାପରେ ଭାତ ଚାଉମିିନ ଖାଇଲେ ଭାତ ଯୋଡେ ଯୋଡେ ଖାଇବୁ କି ନାଇଁ? ଉଁ ଭଲ ଲାଗିନା ତା ଲାଗି ତା ଲାଗି ରଖା ହେଇଥିଲା ସିି ଦି
ତାପରେ ବର୍ଷା ପାଗକୁ କୋଉଠି ଏତେ ଖାଇ ହାଉଛି ପେଟ ଫୁଲ ଫୁଲ ଏକା ଲାଗୁଛି।
ହୁଁ।
ମୁଁ ଏଇ ଗରମ କରିକି ଖାଉଛି ଏବେ।
ଓହୋ ବଢିଆ ନେଟୱାର୍କ ଅଛି ତ।
ସେ ରାନୀ ଏ କା
ହଁ।
ତମେ ବିଜାର ହଉଥିଲ ହନୀକୁ ଦେଇଦବ। ଶୁଣ ତମେ ବିଜାର ହେଲେ ହନୀକୁ ଦେଇଦବ ସିଏ ଗପୁଥାଉ।
କେ ଭାବୁ ମୁଁ ଏକଥାଉ ନାଇଁ କିଲ।
ଆଉ କଣ କେତେ କଷ୍ଟ ଲାଗୁଛି କି ନାଇଁ ଦିଦି ସମସ୍ତେ ମୁ ମୋର କରିକି ଏବେ ବଙ୍ଗାରୁରୁ କରୁଛି ସେ ଯମୁନା ର ବି ଏବେ ଲଗନ କରଛି। ତାର ସେ କଲା ନେଇ ଅଧା କରଥିଲା।
ତାର ସେ କଁ ପାଇଁ କଲା ତାକୁ ତ ଟାଇମ୍
ହଁ ପରା ଟାଇମ୍ ହୋଉନାହିଁ ଆଉ କଣ
ତା ମାଇଁ ତ ଜାଣିଚୁ।
ହଁ ସେଇଟା ପାଇଁ ଏକା ଗାଳି ଶୁଣିଲା ତ ସେଟା ପାଇଁ କଲା ନାହିଁ ଯେ ଶୁଣ କଲା ନାଇଁ ଯେ ମୁଁ କରିବି ଦେ ବୋଲି କହିଲି ଆଉ ଯେ ମୁଁ ଆଉ ପାଇ ମୁଣ୍ଡ ମୁଣ୍ଡ ବଥା ହେଇଯାଉଚି ଉଠି ଯାଉଛି।
ଉଁ ଉଁ ଉଁ
କଣ ପାଣି ସାଉଣ୍ଡୁ ତ
ଭାତ ଗାଳୁଚି।
ଓହୋ
ବର୍ଷା ଯେ
ଆଉ ସେ ପୁଅ ପୂଜାର ପୁଅର ଜନ୍ମଦିନ ଯେ ବର୍ଷା ହେଉଚି କେମିତି ଆଇବି ବୋଲିକିନା ଫୋନ୍ କରିଥିଲେ ତାକୁ ଯେ ରେନିକୋଟ୍ ପିନ୍ଧିକି ଆ ବସ୍ ଖିଡ଼ିକି ଦେଇକିନା ବୋଇଲା ମତେ ପା ଥଣ୍ଡା ହେଇଚି ଜର ହୋଉଚି ଏବେ। ଜର ଜର ହୋଉଥୁଲା ଜର ଛାଡିଚି ଫୁଣି ଯିବି ବୋଲିକିନା କହିଲି ଯେ ତୁଇ କଣ କୋହୁଚୁ କି କଣ କୋହୁଚୁ ହାଁ ଆସିବି ନାଇଁ ବୋଲି କୋହୁଚୁ ତ ଆସିବି ନାଇଁ ବୋଲି ତ କୋହୁଚୁ ବୋଲେକିନା ଧିର କୁ ଫୋନୋ ଆଉ ଆସିବି ନାହିଁ ବୋଲିିକନା ତ ଜାଣିଲୁ ଆଉ କଣ ପାଇଁ ମତେ ଫୋନ୍ କରି ଚୁ ବୋଲେ ସିଧା ଆଉ କାଟି ଦେଲା ଆଉ ଉଠେଇଲାନି ଫୋନ୍।
କଣ କହିବୁ କଣ କହିବୁ ସେଇ ଟାଇମରେ ଆହୁରି କୁହ।
କରିବି ହେଲେ କହତ ବର୍ଷା ଏଡେ ଜୋର୍ ହୋଉଚି ଫୁଣି ସେ କାଣି ପ୍ରୀତି ଦିଦିର ଟାଇଫଏଡ୍ ବାହାରି ପଡିଚି। ସିଏ ସିଆଡେ ଛିନ୍ ଛତ୍ର ହେଇକି ଅଛି ଆଉ ମୁଁ ଜଣେ କେମିତି ଯିବି ଉଁ ମତେ କାଲି ବାବା ଚାଲେ ବୋଲି କୋହୁଥିଲେ ଯେ ତାଙ୍କ ସହିତ ସେମାନେ କାଲି ଗଲେ ନା ଏଇଠୁ ଏଠୁ କାଲି ଗଲେ ଚାଲେ ଯିବା ବୋଲିକିନା କୋହୁଥୁଲେ ଯେ ବର୍ସ ର୍ଷା ହୋଉଥୁଲା ତାପରେ ଗୁଟେ ଦିନ ବାହାଘର। ଉଁ ବାହାଘର ଥିଲେ ହେଲେ ହଁ ଗୋଟେ ଦିନ ଆଗୁରୁ ଗଲେ କିଛି ଅସୁ ଥାଏ ତାର ଜନ୍ମଦିନ ଯେ ମୁଁ ଗୁଟେ ଦିନ ଆଗୁରୁ ଯିବିକି ବେ।
ଉଁହୁଁ। ଆମର ତ ଗୁଟେ ସାଙ୍ଗର କାଲିକି ବାହାଘର ଆ ପହର ଦିନ ଆଠ ତାରିଖରେ ଅଛି ।
ଉଁହୁଁ ତାପରେ ଫୁଲବାଣୀ ହେଇଥିଲେ ହେଲେ ଫୁଲବାଣୀ ହେଇଥିଲେ ହେଲେ ଝିଏ ହଁ ବର୍ଷା ହୋଉଚି କେତେ ଟାଇମର ବାଟ ବୋଲିକିନା ପଳେଇ ବାଲିଗୁଣ୍ଡା ଗଲାବେଳେ ଏତେ ଦୂର ବର୍ଷାରେ ପବନ ଯିବି ଆଇବି ବୋଲି
ହଁ ପରା ତମେ କହିଦିଅ ଖୁସିରେ ଆଉ ଦିନେ କେବେ ହେଲେ ବୁଲି ଆସିବି ବୋଲି କହିଦିଅ।
ଆଉ ସିଏ ଉଠୋଉଚି କି ଆଉ ଫୋନ୍ ଉଠେଇଲାନି ମୁଇଁ ଯେତେବେଳେ କହିଲି ନାଇଁବେ ବର୍ଷା ହୋଉଚି। ଥ ମୁଁଇ ତାକୁ କିଛି କହିନେଇ ମୁଁ ଯିବିକି ନାଇଁ କି କଣ କିଛି କହେନା ମୁଁ କହିଲି ବର୍ଷା କେଡେ ଜୋର ହୋଉଚିବେ ଘରୁ ବାହାରି ହୋଉନେଇ। ଏଆଡେ ମତେ ଥଣ୍ଡା ହେଇଚି ବୋଲି କହିଚି ତ ସିଏ କଣ ତୁ ଆସିବୁ ନେଇଁ କି ଆସ୍ ଆସିବୁ ନାଇଁ ବୋଲି କୋହୁଥୁଲୁ କି କୋହୁଚୁକି ଆସିବି ନାଇଁ ବୋଲି କୋହୁଚୁ ତ। ନା ଅଲଗା କଣ କୋହୁଚୁ ଏଟା କୋହୁଚୁ ତ ମତେ ପୁରା ଧମକେଇଲା ଆଉ। ତୁ ଆସିଲେ ନ ଆସିଲେ ନାଇଁ ଆସେନା ନାଇଁ ନ ଆସିଲେ ନାଇଁ ଆସେ ନା ଥାଉ ତୁ ରଖିଦେ ଫୋନୋ ବୋଇଲା କାଟିଦେଲା ଉଠେଇଲା ବାବା ଫୋନ କରିଥିଲି ସେଇଟା ତ ବାବାଙ୍କୁ ସିଏ ମତେ ଦିଇ ତିନି ମାସ ଆଗୁରୁ କହିଲାଣି ଆସିବ ଆସି ସିବ ଆସବ। ତାଙ୍କର ଇନ୍ଭିଟେଶନ୍ କାର୍ଡ କମ୍ପୁଟରରେ ଯେତେବେଳେ ପ୍ରିଣ୍ଟ ହୋଉଥିଲା ଏଡ଼ିଟ କରିକି ସିଏ ମତେ ଫାଷ୍ଟ ଠ ଛାଡିଚି ମୁଇଁ ଉଁ ଦେଖେ ଏଇଟା ଭଲ ଲାଗୁଛି କି ନାଇଁ ବୋଲି।
ତାଙ୍କ ପୁଅ କେତେ ସୁନ୍ଦର ଜାଣ କି?
କଣ କହିବି ଅଁ, ହଁ ଲୋ ପୂଜା ଭଳିଆ ହେଇଥିଲେ ସିଏ ଆହୁରି ସୁନ୍ଦର ହେଇଥାନ୍ତା। ତାର ବାପା ଡୁମରା ଲେଖେ ହେଇଚି ଯେ ହେଲେ ବି ସୁନ୍ଦର ଦେଖା ଯାଉଚି। କିନ୍ତୁ
ଖୁସିରେ ରହିଲେ ହବ ନାଇଁ ଦିଦି? ଆଜିକା ଯୁଗରେ ଖୁସିରେ ରହିଲେ ସେଟା ବଡ କଥା।
ଏ ଅଁ, ମୁହଁ କଲର ଦେଖିକି ଗଲେ କାଣା ହବ।
ହଁ ମୋର ମ
ହ
କଣ ଦେଖିକି ଯିବ ଆଉ କଣ ହବ ଜାଣିପାରୁଥିବେ। ହ
ହାନ୍ତି ଯାକ କେତେ ଦେଖି ଦେଖି ଆଇଲୁନୁ ଆମେ ହାଲିଆ ହେଇ ହେଇ। ମୁହଁ କଲର ଦେଖି ଦେଖି ଗଲା। ମୁହଁ କଲର ଦେଖି ଦେଖି ଗଲା ଯାକ ଆମେ ଦେଖି ଦେଖି ହାଲିଆ ହେଲୁଣୁ ବୋଲଚି।
ହୁଁ, ତୁ କେତେ ଶାନ୍ତିରେ ରହିଲୁ ଯାହା ହଉ ଭଲ ହେଲା। ସାଙ୍ଗ ମାନେ ଶାନ୍ତିରେ ରହିଲେ ନିଜକୁ ବି ଭଲ ଲାଗୁ।
ଦୁଃଖ ଲାଗିଲାନ, ମୋ ମନ ଖରାପ ଲାଗୁଚି ସକାଳୁ ଉଠିକିନା ଗୋଟେ।
ଯାଇପାରୁନା ଗଲେ ନାଇ।
ଯାଇ ମାନେ ବର୍ଷା ଶଳାକୁ ଆଜି ଏକା ହବାର ଥିଲା।
ହ
ହଉ ଝିଅ ରଖୁଚି ଆଁ?
ଡାଲି ଛୁଙ୍କ ଦେଇ ସାରିଲେ। କଣ ଦିଦି?